ହ୍ୟାଲୋ।
ହଁ। ଆରେ ତମର କାଲି ସରପ୍ରାଇଜ ଟେଷ୍ଟ ହବ ଟି?
ହଁ ହବ ବା ଆମର କିଛି କହିନାହାନ୍ତି ଯେ ଫିର ବି କରିଦେଇ ପାରନ୍ତି।
କାଲି ଯିବା କେମିତି ଚିକୁ ଗାଡି ଆଣିବ ନା ବସ ରେ ଯିବାକୁ ପଡିବ?
ନାଇଁ ମ ଗାଡି ଆଣିବ ନା। କେଜାଣି କଣ ହଉଛି ଦେଖିିଆ।
କଣ କହୁଥିଲୁ ତାଙ୍କ ଗାଡି କଣ ପଂଚର ହେଇଯାଇଛି।
କେଜାଣି ତା ଗାଡିରେ କଣ ଏକ୍ସିଲେଟର ଖରାପ ହେଇଯାଇଥିଲା ମୋଡିଲେ ଯାଉନଥିଲା। ଅଜି ସଜାଡି ଦେଇଥିବୁ ଭଲ କଥା।
କଅଁ କହିଲା ଖରାପ ହେଇଯାଇଥିଲା ଭାଇ ମନା କରୁଚୁ ନବାକୁ।
କେବେ ବା।
ଏଇ ମଝିରେ ଥରେ କହିଲା କହିଲା ମୋ ଗାଡି ଖରାପ ହେଇଯାଇଛି। ଆଉ ଆଣିବିନି ଆଉ ବସ ରେ ଯିବା।
ଦେଖିଆ କଅଁ ହଉଚି କାଲି। ଯଦି ଯିବା ବସରେ ଯିବା ନହେଲେ ନାଇଁ ଆଉ। ସିଦ୍ଧାର୍ଥର ତ କିଛି ଅସୁବିଧା ନାହିଁ ତ ଗାଡି ହେଇଗଲା। ସେ ଆସୁତୋଶକୁ ଧରି ଚାଲିଲା ସଦାବେଳେ।
ତାର୍ ସେ ଓଲା ଟା କେତେ ପହିଲା କେତେ?
ସେଇ ଲକ୍ଷେ କେତେ ପଡିଥିବ।
ତାର ତ ସପୋଟର ବି କିଣିନି ତ ଲକ୍ଷେ କଣ କମ ପଡିଥିବ ବୋଧେ। ତାର ଗୋଟେ ସପୋର୍ଟର ବି ଆସେ ସପୋଟର ଟା କିଣିନି ସେ।
ଆରେ ମେନ୍ ଯୋ କହିଲୁ ଶସ୍ତା ଟା କିଣିଛିି। କୁହିଲ ଏସନ୍ ପ୍ରୋ ଟା କିଣିଥାନ୍ତ ଡିଜିଟାଲ ମେଟ୍ରୋ ଥାନ୍ ନ୍ତା ସବୁ ଥାନ୍ତା। ପାସୱାର୍ଡ ପକେଇଥାନ୍ତା, ଲକ୍ ପକେଇଥାନ୍ତା, ସବୁ ଥାନ୍ତା। ଇଏ ଶସ୍ତା ଟା କିଣିଛି। ହୁଁ ଏସୱାନ ଏକ ଇଷ୍ଟା ବା ଖାଲି ପ୍ରୋଟା ଆଣିଥାନ୍ତା ଆହୁରି ଭଲ କରିଥାନ୍ତା ଏଇଟା ଖାଲି ଏକ୍ଟ୍ରା।
ଆଛା, ଆଛା।
ତା ତଳ ମଡ଼େଲ ଟା ଆଣିଛି। ସେଇ ତ ଏସ୍ଵନ୍ ପ୍ରୋଟା ଆସି ଦି ଲକ୍ଷ ପାଖାପାଖି ହେଲାଣି ଆସି।
ହୁଁ।
ଏସୱାନ ପ୍ରୋଟା ତ ଦି ଲକ୍ଷ ପାଖାପାଖି ହେଇଗଲାଣି। ପ୍ରବଳ ରେଟ୍ ପଢେଇ ସାରିଲାଣି ପାଖାପାଖି ହେଇଗଲାଣି ବା ଦି ଲକ୍ଷ ପାଖାପାଖି।
ଆଗରୁ ଯୋଉ ଏଇ ଆଗରୁ ଯୋଉ ଓଲା ଗାଡି ଜଳି ଯାଉଥିଲା ଏବେ ଆଉ ସେମିତି ହଉଛି କି ଆଉ।
ନା ନା।
ଦ୍ଭାଇ କେତେ ଖାଲି ନିଉଜ ଖାଲି ଭାଇରାଲ ହବ ଖାଲି ଜଳି ଯାଉ ଉଁ।
ପଇସା ଟିକେ ବଢ଼େଇ ଦଉଚନ୍ତି ଏବେ ଆଉ ଲୋକବା ଅଲଗା ସ୍କୁଟି ସବୁ ବାହାରିଗଲାନା କମ୍ କମ୍ ପ୍ରାଇଜ୍ ସେଗୁଡ଼ା ଲୋକ ନେଇଯାଉଚନ୍ତି। ଏବିଦାର ବାହାର କରି ସାରିଲେଣି ଆର୍ଥର ଏବେସବୁ ବଢ଼ିଆ ବଢ଼ିଆ ସ୍କୁଟି ବାହାର କରଚି ବଢ଼ିଆ ରେଞ୍ଜ
ଇଡାଟା ବୋଧେ ଭଲ ପଡ଼ୁଚି ଚାରିଆଡ଼େତ ଖାଲି ତାର
ହଁ ସେଇ ସେଇ ସେଇ ସେଇବା ଭଲ ପଡ଼ୁଚିବା। ଭଲ ପଡ଼ୁଚି ବୋଲି ତାନାଁ ହେଇଗଲାଣି।
ହଁ ଆରେ ଆର୍ଥରଟା କଣ କେତେ କଣ ଆସୁଚି କେତେ କଣ?
ଆର୍ଥରସେ ଭଲ ପଡ଼ୁଚିବେ ଆର୍ଥର ଚେତକ ଆସିଲାଣି ଚେତକ।
ହଁ ଚେତକତ କେବେଠାରୁ ଅଛି।
ହୁଁ।
ତବେ ଆସୁଚି କେତେ କଣ ଆଁ।
ଭଲ ରେଟେରେ ଅଛି ସେଗୁଡ଼ାକ।
ହଁ, ହଁ। ତାହେଲେ ନା ମୁଁ ଯଦି ଖାଲି ଚିକୁ କାଲି ଗାଡ଼ି ନନେଲା ତାହେଲେ ବସରେ ଯିବା ଆଉ।
ହଁ, ହଁ।
ବସରେ ଭାରି ଦହଗଞ୍ଜ ହୋଇଛି ଏଯୋଉ ଖରାକୁ ଏଥିରେ।
ଖରାକୁ ଗହଳି ସେଥିରେ ଯୋଉ ରେଟ୍ରେ ହୁଉଛି ଅସୁବିଧା ହଉଚି ଭାରି।
ହଁପା ମନରୁ ଯାଉନି ସେଥା ତାପରେ ବୁଢ଼ାଟା ଥିଲା ମାନେ ସେକବାଟା ଖୋଲୁ ଗୋଲୁ ସେବୁଢ଼ାଟା ଗୋଳି ପଇଲା। ସେ ନାଖିକିଥିଲା ସେ କବାଟ କତିରେ।
ଆଉ ଥରେ ଚନ୍ଦନ ମୋର ଯାଉଚୁ ଗୋଟେ ସ୍ତ୍ରୀ ଲୋକଟେ ପଛରେ ବଇଚି, ଭାଇ କି କଳି କରୁଚିକିରେ ଯାଉନୁ ଆଶୁଣୁ ସବୁ ଲୋକଙ୍କ ସହିତ କଳି କରୁଚି ଭାଇ କିଛି ଲୋକ ତାକୁ କହୁନ ହଁ ସ୍ତ୍ରୀ ଲୋକଟେ ଦେଖୁନୁ ଗୋଟେ ସ୍ୱାମୀ ସ୍ତ୍ରୀ ବସିଥିଲେ ସେମହିଳା ସିଟରେ ଅବଶ୍ୟ ବସିଥିଲେ ସା ସୁ ଲୋକଟା ବସିଥିଲା କଣ ତମେ ସ୍ତ୍ରୀ ଲୋକଙ୍କ ସିଟିରେ କଣବସିଚ ଉଠୁନ ତମେ ଏମିତି ତାକୁ ଗାଲୁଆମି ଭଳିଆ କଥାବାର୍ତ୍ତା କଲା
ହଁ।
ସେକହିଲା ହଁ ମୁଁ ଉଠୁଚି ଉଠୁଛି ଉଠୁ ମାନେ ଉଠୁଛି ସହ ତାକୁ କହୁଚି ତମେ କାଇଏମିତି ହଉଚ ଡାକିବି କଣ୍ଡକ୍ଟରକୁ ଏଁ ନା କେତେ କଥା କଣ କହିବ କମ୍ପ୍ଲେନ୍ ଦେଇଦଉୁ ଇଏ ଦେଇଦବି ସିଏ ଦେଇଦବି ଆରେ ଭାଇ ସେତ ଉଠୁଚି କହିଲା। ତୁ କାଇ ଏତେ ଭଡ଼ ଭଡ଼ ହଉଚୁ ସେଲୋକଟା ହଇରାଣ କରିଦବା।
ନାମୋ ଏଇଟା ଆକ୍ଚୁଆଲି ଠିକ୍ ହଉନି ଯିଏ ସିଟ୍ ପାଇବ ସିଏ ତାସିଟ୍ ଆଉ ପୁଣି ଉଠିବ ଗୋଟେ ସିଟିରୁ କଣ ସେତାଙ୍କର କହିଲେ ମୁଁ ସେମିତି ସିଟିରେ ବଇଥିଲି ନାଏଟା ବୁଢାଲୋକଙ୍କ ସିଟ୍ ଏଠୁ ଉଠୁ। ଏଇଟା ଠିକ୍ ହଉନି। ଏଯିଏ ତାର ଆଗେଲା ଆସିବ ସିଏତାର ସିଟ୍ ନବ ସମେତ ଚାହିଁବେ ବସିକି ଯିବାକୁନା କିଏ କାଇ ଠିଆ ହବାକୁ ଚାହିଁବେକି
ହୁଁ ସିଏତାଙ୍କ ନାଁରେ ଲେ
ଆଉ ଏମିତି ଯଦି ତମେ ହାଣ୍ଡିକା ଫାଣ୍ତିକା ଦେଖିବ ତାଙ୍କ ପାଇଁ ଅଲଗା ବସ୍ ଚଲାଅ।
ହୁଁ।
ମାନେ
ହୁଁ ହୁ ଆଡିିକା ଏରା ଯୋଉ ମହିଳା ଫଇଳା ତାଙ୍କ ସିଟ୍ ସବୁ ରହିିଯାଇଚି।
ହ୍ୟାଣ୍ଡ କପା ଦେଖୁଚ ତମେ ତାଙ୍କ ପାଇଁ ଅଲଗା ବସ୍ ଚଲାଅ।
ହୁଁ ହୁଁ।
ତମର କାଲି କଣ ଅଛି କେମିଷ୍ଟ୍ରି ନାକଣ?
କଣ?
ତମେ କାଲି କଣ ଅଛି କେମିଷ୍ଟ୍ରି?
ହଁ କେମିଷ୍ଟ୍ରି ଥିବ ଆଉ କିଛି ନ ହଁ ବୋଧେ ସେ ଥିବ ଆଉ କିଛି ନଥିବ ଅଲଗା କଣ ରହିବନି ଆଉ ତ କିଛି ନାହିଁ ଆମର ବି ଆମର ତ କୋର୍ସ କଣ? କୋଶ କଣ ଅଛ ମୁଁ ତ ଜାଣିନି ଏପନ୍ତ।
ଆ ଯୋଉ ମୁ ବହି କିଣା ଯାଇଥାନ୍ତେ ଚାରିଟାବେଳେ ଚାଲୁନୁ ବହି କିଣିକ ଆଣିବା।
ବହି କିଣିକି ଆଣିବୁ।
ହ୍ୟାଲୋ ବହି ମୋର ନାହିଁ ବା ସେ ଯାହା ଫାଷ୍ଟ ଫାଷ୍ଟ ଦ୍ୱିତୀୟ ର ବହି ଅଛି ଯୋଉ ଆମର ପ୍ଲସ୍ ଥ୍ରୀ ଫାଷ୍ଟ ଇୟର।
ସେଗୋଟା ମୋର ବି ତ ଥୁଆଇଛି ମୋର ତ ହୁଁ ହଁ କହିଲୁ ଲାଇବ୍ରେରୀ ସବୁ ପୁରୁଣା ବ ହିଁ ଧରା କାମ ନୁହଁ? ନା ସେ ପୁରୁଣା ବହି ଗୁରା କାମ ନୁହଁ
ହଁ ଇ ଏନଇି ଯଉ ଲାଗିବଗଲା ନୂଆ ବହି କିଣିବାକୁ ପଡିବ
ହଁବା କିଛି ନାହିଁ ସେ ଆଣିଛି ଅଛି ଏ ସୁର୍ଯ୍ୟ ପଲେଇଲା ପରା କୁଆଡେ ଦୋକାନ ନା କଣ? ଆ ହା ଗାଲୁଆଟା ଏଟା ଗୋଟେ। ଆଁ। କରୁଛି ନା କଣ ହଁ ହଁ। ତ ସୁର୍ଯ୍ୟ ପଳେଇଲା କୁଆଡେ ଦୋକାନଠିକି।
ଆରେ କାହ୍ନା କଣ କରୁଚି?
କାହ୍ନା ସିଏ ବା ସେଇ ପ୍ଲସ ଥ୍ରୀ କରୁଛି ନା କଣ?
ପ୍ଲସ ଥ୍ରି କରୁଛି।
ହୁଁ ଏକ କାମ ରେ।
ମୁଁ ତ କଣ ପରଦିନ ନା ତାପର୍ଦିନ ଦେଖୁଥିଲି ଯାଇ ସେ କ୍ଷୀର ଦବାକୁ ଯାଉଥିଲା। କଲେଜ ଗଲାବେଳେ ସେ ବୋଧେ କଲେଜ ଯାଉନି ବୋଧେ।
ଏ ନାମ ର ଏଇନା ତାଙ୍କର କଣ ଖୋଲ କ ଏକାମ୍ର କଲେଜ ତୁ ଆଉ ଏତେ ଦୂର ହେଲାଣି ନା ଆମ ଖୋଲୁନ୍ନଥିବ।
ଏ ହେ ତା ହବୁ କଲେଜ ଖୋଲ ନ ତାଙ୍କ କଲେଜ
ହୁଁ।
ସେ
ଆଉ ବାକାସ ନଅ
ହୁଁ। ଆରେ ଆକାଶ କଥା ଆ ସ ତ ମହର୍ଷିରେ ଖାଲି କହୁଛି ପଡିବ ପଡିବ ବୋଲି। ମଝିରେ ତ ଖାଲି ମହରଷି ଦୌଡ଼ି ଖାଲି ଆଇିଲା। ହେ ମୋରେ ପଡି ମୋ ଏ ରେ ଥିଲା ନା ରେ।
ହଁ ହଁ।
ଖାଲି କହିଲା ମହର୍ଷ ରେ ପଢିବି ମହର୍ଷ ରେ ପଢିବି ମର୍ ଏସିରେ ମୋ ନାଁ ଅଛି। ସେ ଯୋଉ ମିହିର ସାର୍ ବୋଲି ଜଣେ ଫିଜିକ୍ସ ର ଖ ତାଙ୍କର ସହିତ ଲାଗିଲା ସାର୍। କେମିତି କଣ କରିବି ମତେ ପଢାନ୍ତୁ ମୁଁ ଆଉ କୋଉଠି ପଢିବିନି। ହେଲା ତାଙ୍କ ସହିତ ଖାଲି ଲାଗିଲା ହଁ ବା। ସେ ବୋହୁତ ମାନେ ବୋହୁତ ଚେଷ୍ଟା କରିଛି ଆର୍ଟସ ସାଇନ୍ସ କମର୍ସ ତିନି। ଟା ଜାାଗ ସେ ପକେଇ ଯାନ୍ତିନୁ।
ହୁଁ।
ତିନିଟା ଜାଗାରେ ପକଛି ତ ମୋର୍ଚ ହବ ବୋଲି। ଦେଖିଲା ବେଳୁ ଲାଗି ଲାଗି ଲାଗି ଲାଗି
ହୁଁ। ତ ବାଧ୍ୟ ହେଇକି ପଢିଲ ସେଇଠି ଆଉ କାର ହୁଁ।
କୁନୁ ଭଳିଆ ସୁବିଧାରେ ଆଉ କାର ହବନି ମାନେ ହଠାତ୍ ପକେଇଲା ହଠାତ୍ ପାଇଲା। ! ! ! ! ! ! ! ! ! ! ଆମର ଭାଇ ସେମିତି କେବେ ହବ କେଜାଣି। ଭାଇ ମୁଁ କହ ଭାରି ଦହମଞ୍ଜ ହେଇଛି ଭାଇ ମ୍ୟାଥରେ ପକେଇଲି ବାୟୋଲୋଜିରେ ପକେଇଲି ବଟାନୀରେ ପକେଇଲି ଦେଖିଲା ବେଳୁକୁ ମୋର ମ୍ୟା ଥରେ ହିଁ ଆଇଲା।
ମୁଁ ଗୋଟାଏ ପକେଇଥିଲି ମୋର ଗୋଟାଏରେ ପଳେଇ ଆଇଥେଲା।
କେମେଷ୍ଟ୍ରିରେ ନାଇଁ ଆକ୍ଚୁଏଲି ମୋର ଟାର୍ଗେଟ୍ ଥେଲା କଁ କହିଲୁ ଆଇଦର୍ ବାୟୋଲୋ ଜିରେ ଆଣିଆର ଅଛି ଦେଖିଲା ବେଳୁକୁ ବାୟୋଲୋଜିରେ ଆଇଲାନି। ଛେଇ ଯୋଗୁରୁ ଗୋଟେ ବାଧିଲା ଆଉ। ତୋ ସହିତ ଆକାଶ ତ ଏବେ ବି ଏନ୍ ସି ସି କରିଆକୁ ମୁଁ ମୁଁ ସେଦିନ ଯାଇଥିଲି କଲେଜରେ ବସି ଯୋଉ ସାଇକଲ ସାଣ୍ଡ୍ କତିରେ ବସଚି ହେଲା ପିଲାଟାକୁ ଚିହ୍ନିଲା ଚିହ୍ନିଲା ଭଳିଆ ଲାଗୁଛି ଏଇଟା କିଏ? ଦେଖିଲା ବେଳୁକୁ ଆକାଶ ବା ଏନ୍ ସି ସି ରେ ଯାଇଁକି ଯାଇଁକି ଯୋଉ ଆମର ଲେପ୍ ରାଇଟ୍ ଲେପ୍ ରାଇଟ୍ କରୁଚି।
ହୁଁ ସିଏ ବା ଆସୁଥିଲେ ଏବେ ଆଉ ଆସୁନି ତେ ଏନ୍ ସି ସି ଛାଡି
ନାଇଁ ଏବେ ଆସୁଚି ନା।
ହୁଏ କେନ୍ତି ଡେୟାର୍ ଡେବିଲ୍ ସୋ ହେଲା ବେଳୁକୁ ଆଉଚି ନ ହେଲେ ନାଇଁ। ହୁଁ ହୁଁ। ନହେଲେ ବସରେ
ନା ତା ସାଇକଲ ନିଜ ସାଇକଲ।
ହୁଁ ନିଜର।
ଆରେ ସେ ରେ ଆସେ ଖେଳିଆକୁ।
ହଁ ସିଏ ଡେଲି ଆସେ ଏବେ ବି ଆସିବ ଗାଁରୁ ଆସିଲେ ମାନେ ସିଏ ଆସିବ ଡେଲି।
ଡେଲି ଆସେ ମାନେ।
ଏଠି ନହେଲେ ବଡଗୁଇ ଶିଶୁପାଳ ଗଡକୁ ବି ଯାଏ ଖେଳିଆକୁ।
ଶିଶୁପାଳ ଗଡରେ କୋଉ ପଡିଆ ଅଛି ବା।
ହୁଁ କଁ କହିଲୁ? ଗଡ ଗଡ ଭିତୁରୁକୁ ଶିଶୁପାଳ ଗଡ ଭିତୁରୁକୁ ପୁରା ଅଛି।
ଶିଶୁପାଳ ଗଡକୁ ଆମେ ଯୋଉ ଟର୍ଫ ଜାଣିଚୁ ଟର୍ଫ କଣ?
ହୁଁ ହୁଁ ଟର୍କ ଖେଳିଆକୁ ଯୋଉ ଦେଇ ଜାଲ ଫାଲ।
ଆ ଅମୁଲୁ ତା ସାଙ୍ଗସାତି ମୁଁ ଆମେ ସବୁ ଯାଇଥିଲୁ ସେ ଟର୍ଫରେ ଖେଳିବାକୁ। ମାନେ ଭାବେ ଏଡେ ବୋକା ଗୁରା ଆଁ ନାଇଁ ସୁଶାନ୍ତି ବିହାର ନୁହଁ ଆ ଏ ଯୋଉ ଆହୁରି ଆଗୁକୁ। ଆହୁରି ଆଗୁକୁ ଶିଶୁପାଳ ଗଡ।
ଓ ସାଢେ ଗୋଟେ ଟର୍କ ଖୋଲିଯାଇଛି କି?
ସିଟି ଗୋଟା ଅଛି ହେଲା ମାନେ ସିଠି ଅମୁଲ ମୁଁ ତା ସାଙ୍ଗ ଆମେ ଏମତି ସବୁ ମିଶିକି ଯାଇଥିଲୁ। ସେଠି ଆମେ ସବୁ ଯୋଉ ଖେଳିଲୁ ମାନେ ମାନେ ଏଡେ ବୋ କା ଗୁରା ମାନେ ସ୍ ତାଙ୍କର ରୁଲ୍ ହଉଛି କି ତମେ ଯଦି ଟର୍ଫ ଭିତରେ ପଶିଗଲ ମାନେ ତମ ଟାଇମଟା ଷ୍ଟାଟ୍ ହେଇଗଲା। ହେଲା ଭାଇ ସିଏ କହନି କହନି ତାଙ୍କର କୁହନ୍ତି ଆମ ପିଲା ନ ଆଇଲା ପର୍ଯ୍ୟନ୍ତ ଆମେ ଖେଳିବୁନୁ। ତାଙ୍କ ପିଲା ଆସୁ ଆସୁ ଘଣ୍ଟେ ଦି ଘଣ୍ଟା ନଗେଇଲେ।
ହୁଁ।
ଭାଇ କହନି ଟାଇମ ଷ୍ଟାର୍ଟ ହେଇଯାଇଥିଲା। ମାତ୍ର ଅଧଘଣ୍ଟା ଘଣ୍ଟେ ଖେଳିଛନ୍ତି ହେଲା। ଅଧା ପାଇଲେ ତ ବ୍ୟାଟିଂ ଆଉ ଅଧା ପାଇଲେନି। ଏମତି ଆଉ
ହୁଁ। ସେ ପା ଟାଇମ୍ ଷ୍ଟାର୍ଟ କରିଦେବେ। ବଲ ଭଲ ଅଛି ହେରି। ବଲ ତ ହଜିବନି କୁଆଡେ। ତୁ ବଲ ମାଗିଲେ ସେ ହେ ନେବାଲ୍ ତାଙ୍କ ତରଫରୁ।
ବଲ୍ ବି ଅଛି, ତା ମାନେ ତାଙ୍କ ତରଫରୁ ସେ ବଲ୍ ବି ଦେବେ ତମକୁ। ବଲ୍ ଦେବେ ବ୍ୟାଟ ଦେବେ। ତମେ କିଛି ନବନି। ତମେ ଖାଲି ପଇସା ଦବ, ଖେଳିବ, ଆସିବ। ଏମିତିକି ଖେଳ ସରିଲା ପରେ କୋଲ୍ଡ ଡ୍ରିଙ୍କସ୍ ବି ଦିଅନ୍ତି।
ଆମେ ବା ଯାଇଥିଲୁ। ମୋର ମନେ ଅଛି, ମୁଁ ଆର ବର୍ଷ ବୋଧେ ଯାଇଥିଲି। ମେ ପଚିଶିରେ ତ ଯାଇଥିଲି ଆଉ କଣ? ରାତିରେ ଖେଳୁଥିଲୁ। ରାତି ସେଇ ଏଗାରଟାରୁ ଖେଳିଥିଲୁ ବାରଟା ସାଢେ ବାରଟା ଯାଏ।
ସେଇ ଟର୍ଫରେ?
ହୁଁ ଆମେ ସା ସୁଶାନ୍ତି ବ୍ୟାଟରେ ଖେଳିଥିଲୁ। ରାତିରେ ଖେଳୁଥିଲୁ। ରାତି ସାରା ଖେଳିଥାନ୍ତୁ ଯେ, ଆଉ ଏତେ ସମୟ କିଏ ରହିବ? ଘରକୁ ଯିବା। ଆଉ ମୁଁ ତ କଲ୍ କରୁଛି ଆଉ ଟିକେ ପରେ ହେଲା।
ହଉ।
ହୁଁ ହୁଁ ମୁଁ କଲ୍ କରୁଛି ରହ। ହୁଁ କାମ ଆସିଲାଣି।